ଓଃ ହଁ । ଙ୍କ କରୁଛ।
ମୁଁ ଏଇ ବସିଚି ଆପଣ କଣ କରୁଚନ୍ତି?
କାମ ତ ଏଇ ରୋଷେଇ ସରିଲା ବସଛୁ ଖାଇବୁ ପରେ ଟିକେ ଆଉ, ଏସବୁ କାମ କରୁଛନ୍ତି କିଏ କାହାର କାମ ତ ।
ଆଚ୍ଛା । ମୋ ଭଏସ କ୍ଲିଅର ଶୁଭୁଛି ।
ହଁ ହଁ।
ମୁଁ ଆପଣଙ୍କୁ କଲ୍ କରିଥିଲି ଏଇଥିପାଇଁ ଯେ ମୁଁ ଆଜି ଆପଣଙ୍କୁ ଗୋଟେ ଖୁବ୍ ସ୍ପେଶାଲ କଥା କହିବି ଆମ ଓଡ଼ିଶାର ଫେମସ୍ ରଥଯାତ୍ରା ବିଷୟରେ।
ହଁ ହଁ। ନିହାତିଭାବରେ ରେ କୁହନ୍ତୁ।
ଆପଣ ଜାଣିଥିବେ ପୁରୀର ଅ ରଥଯାତ୍ରା ହଉଛି ମନ୍ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥ
ହଁ।
ଏଇଟା ହଉଚି ଆଷାଢ ମାସରେ ପଡେ। ଏ ରଥଯାତ୍ରା ସେଟା ବହୁତ ବଡ଼ ଭୁ ଛ ବ ।
ହଁ।
ସବୁ ଧର୍ମର ଲୋକମାନେ ଏଥିରେ ଭାଗ ନିଅନ୍ତି, ଆପଣ ଏଥିରେ ଦେଖିବେ ଆପଣ ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲମାନ। ସବୁ ଧର୍ମର ଲୋକ ଏଠିକି ଆସନ୍ତି ଦେଖିବା ପାଇଁ ହୁଏତ ମୁସଲମାନ ମାନେ ରଥ ନଅ ଟାଣି ପାରନ୍ତି । କିନ୍ତୁ କେତେକ ମୁସଲମାନ ମାନେ, ଖ୍ରୀ ଖ୍ରୀଷ୍ଟିୟାନ ମାନେ ଥାଆନ୍ତି ଯୋଉଟା କି ଦୂରରୁ ଠାକୁରଙ୍କୁ ବି
ହଁ ନିହାତି ଭାବରେ ତାର ତ ଉଜ୍ଜଳ ଉଦାହରଣ ହେଉଛନ୍ତି ଭକ୍ତ ସାଲବେଗ ସେ ବି ଜଣେ ମୁସଲିମ ଥିଲେ ନା । ତାଙ୍କ ଅ ଅଁ ବାପା ମୁସଲିମ ଥିଲେ ମା ହିନ୍ଦୁ ଥିଲେ। ତ ସିଏ ଯେତେବେଳେ କହିଲେ କି କି ମୁଁ ଜଗନ୍ନାଥଙ୍କ ପ୍ରତି ମୋର ବହୁତ ଭକ୍ ତୀ ଭାବ ବଢୁଛି ମୁଁ କିନ୍ତୁ ତ ଯେହେତୁ ଗୋଟେ ଉଁ ମୁସଲମାନ ପରିବାର ରେ ଜନ୍ମ ହେଇଛି କିନ୍ତୁ ଜଗନ୍ନାଥଙ୍କ ଭକ୍ତି ମୋ ମନରୁ ଯାଉନି, ମୁଁ କଣ କରିବି? ତ ସେଇ ଟାଇମରେ ଯଉ ରଥଯାତ୍ରା ଚାଲିଥାଏ। ଆ ସିଏ ସେଠୁ କଲେ କି ମୁଁ ଏଇଠି ହି ସମୁଦ୍ର ପାଖରେ ହିଁ ବାଲି ରଥ ଗଢ଼ୁଛି ଆଉ ମୁଁ ଏଠୁ ନଡିଆ ବଢଉଛି ଆପଣ ନେବେ, ସେ ଭଗବାନଙ୍କୁ ବହୁତ ଭଲ ପାଉଥିଲେ, ତାପରେ ଯେତେବେଳେ ସେ ଇଏ ବଢେଇଲେ ମାନେ ନା ନା ସେ ଯେତେବେଳେ ଯାଉଥିଲେ ରଥରେ ନଡିଆ ଦେବେ ବୋଲି ତାଙ୍କୁ ପଣ୍ଡିତ ମନେ ଏମିତି ଧକ୍କା ମାରିକ୍ ପେଲ ଦେଲେ ତାପରେ ସିଏ ଆସିଲେ କହିଲେ କି ଠିକ ଅଛି ମୁଁ ଯଦି ରଥ ଛୁଇଁ ପାରିବିନି ମୁଁ ଗୋଟେ ବାଲି ରଥ ଗଢିବି। ବାଲିରଥ ଗଢିକି ସେଇଠି ସେ ଜଗନ୍ନାଥଙ୍କୁ ବନେଇଲେ। ଆଉ ସେଠି କହିଲେ ପ୍ରଭୁ ମୁଁ ଏଇଠି ଆପଣଙ୍କୁ ନଡିଆ ଦଉଛି, ଆପଣ ଏଇଠୁ ନାତ୍ ତାଙ୍କ ବାଡି ନଡିଆ ନେଇକି ଆସିଥିଲେ। ତାପ ତାପରେ ସେ ଦେଲା ପରେ ସେ ଯେତେବେଳେ ଏଇଠି କାନ୍ଦୁଥାନ୍ତି ଆଉ ଦଉଥାନ୍ତି କି ଭଗବାନ ମତେ ଏତିକି ବି ଦୟା କଲେନି କି ମୁଁ ତମ ଦର୍ଶନ କରିପାରେ ମୁଁ ଏଇଠି ବଢଉଛି ହାତ ତମେ ନିଜେ ହାତ ବଢେଇକି ନିଅ। ତାପରେ ଯେତେବେଳେ ରଥ ଅଟକି ଯାଇଥିଲା ବହୁତ ଲୋକ ବହୁତ ଡା ସବୁ ବ୍ୟସ୍ତ ହେଲେକି ରଥ କେମିତି ଅଟକି ଗଲା, ଏମତି କଣ ପାଇଁ କୌଣସି ପ୍ରକାର ତ ଆମର ଇଏ ହେଇନି ଆଉ ଏମିତି କଣ ପାଇଁ ଅତ ରେ ରଥ ଅଟକିଲା। ତାପରେ ଯେତେବେଳେ ବଡ ପଣ୍ଡା ଥିଲେ ତାଙ୍କୁ ନା ସିଏ ଦେଖିଲେ କି ଜଗନ୍ନାଥଙ୍କ ପାଖରେ ପାଖରେ ଗୋଟେ ଡଡିଟେ ଥୁଆ ହେଇଛି ଯେତେବେଳେ ଜଗନ୍ନାଥଙ୍କର ସେତେବେଳେ କୌଣସି ପ୍ରକାର ଭୋଗ ଲଗ ଯାଇନଥିଲା ସେଇଠୁ ତାଙ୍କୁ ଭଗବାନ କହିଲେ କି ମୋର ଜଣେ ଭକ୍ତ ସେ ମୁସଲମାନ ଭକ୍ତ ତାକୁ ସେଇ ବଡ଼ ପଣ୍ଡା ଏମିତି ଧକ୍କା ମାରିକି ଠେଲି ଦେଇଥିଲା। ଆଉ ତାର ନଡିଆ ମୁଁ ଗ୍ରହଣ କରିଛି, ସେଏ ହଉଛି ମୋର ପରମ ଭକ୍ତ ତ ଆଜିଠାରୁ ସାଲବେଗର ନାଁ ମୋର ଇଏରେ ରହିବ ମୋ ଭକ୍ତ ଇ ତାଲିକାରେ ରହିବ ସେଇ ଦିନଠୁ ଆମେ ସାଲବେଗଙ୍କୁ ବି ଠାକୁରଙ୍କ ଭକ୍ତ ବୋଲି ମାନୁ।
ଆଜ୍ଞା ଆଉ ଏହାର ମୁଖ୍ୟ ଆକର୍ଷଣ ତ ଆପଣ ଜାଣିଥିବେ ଜଗନ୍ନାଥ ବଳଭଦ୍ର ସୁ ସୁଭଦ୍ରା ତିନି ଜଣ ତିନଟା ରଥ। ରଥରେ ଚଢ଼ି ଶ୍ରୀମନ୍ଦିରରୁ ଗୁଣ୍ଡିଚାକୁ ଯାଆନ୍ତି।
ହୁଁ।
ତ ରଥର ନାମ ହଉଛି ନନ୍ଦୀ ଘୋଷ ବଳଭଦ୍ରଙ୍କ ରଥ ନାମ ହଉଛି ତାଳଧ୍ୱଜ। ଆଉ ସୁଭଦ୍ରାଙ୍କର ରଥ ତାର ନାଁ ହଉଛି ଦର୍ପଦଳନ।
ହୁଁ।
ଏଇଟା ପ୍ରତିବର୍ଷ ନୂଆ କାଠରେ ହିଁ ତିଆରି ହୁଏ। ଏଇଟା ଗୋଟେ ଆସ ସେ ଯେ ଯଥା ଯେ ଏଇଟା ପ୍ରତିବର୍ଷ ନୂଆ କାଠରେ ତ ତିଆରି ହୁଏ। ଏଥରକ ମଝିରେ ମୁଁ ନ୍ୟୁଜରେ ଦେଖି ଦେଖୁଥିଲି ଯେ ମାନେ ଏ ଯୋଉମାନେ ତିଆରି କରନ୍ତି ସେମାନେ ମଝିରେ ହରତାଲ କରି ଥିଲେ କାରଣ ଆଗରୁ ସେମାନେ କାଠ ଗୁଡାକ ଯୋଉ ଗୁଡାକ ବଳି ଯାଉଥିଲା ରଥ ତିଆରି ପରେ କାଠ ଗୁଡା ସେମାନେ ଆଗରୁ ସେଗୁଡାକ ନେଇକି ପଳଉଥିଲେ। ତ ଏଥରକ ନୂଆ ରୁଲ ହେଲା ଯେ ସେ କାଠ ଆଉ ସେମାନେ ନେଇପାରିବେନି। ସେ କାଠ ରହିଯିବ। ତ ସେଇଥିରୁ ସେମାନଙ୍କର ଅବଜେକ୍ସନ ରହିଲା ଯେ ଆମେ ଯଦି ନେଇପାରିବୁନି ତାହେଲେ ଆମେ ଆଉ ରଥ ତିଆରି କରିବୁ ନାହିଁ। ତ ସେଇଥ୍ ପାଇଁ ମ ରେ ଚାଞ୍ଚଲ୍ୟ ସେଇଟା ଗୋଟେ ଚାଲିଥିଲା ମାନେ ଏମାନଙ୍କ ଯୋଗୁ ଠାକୁର ବି ଲାଷ୍ଟରେ ବଳି ପଡିଲେ ଯେ ଏମାନଙ୍କର କାର୍ଯ୍ୟକଳାପ ଯୋଗୁ।
କିନ୍ତୁ ଏଇଟା ତ ଭୁଲ ନା ତମେ ଭଗବାନଙ୍କ ସେବା ପାଇଁ ଆସିଛ ରଥ ତିଆରି କଲେ ଭଗବାନ ତମ ରଥରେ ବସୁଛନ୍ତି ତ ସେ କାଠ ଉପରେ ତମର କୌଣସି ପ୍ରକାର ଅଧିକାର ନାହିଁ । ଯଦି ହଁ ତମରକୁ ତମ ପାଉଣା ଦିଆଯାଇନଥାନ୍ତା କି କିଛି ହେଇଥାନ୍ତା ସେଇଟା ଅଲଗା କଥା ତମେ କହିଥାନ୍ତ କି ରଥ ବଢେଇ ମାନ ପରିଶ୍ରମିକ ତାଙ୍କୁ ଦିଆଗଲାନି କିନ୍ତୁ ତମେ ତ ଜଗନ୍ନାଥଙ୍କ ସେବା ପାଇଁ ଅଛ
ଆଜିିକାଲି ଭଗବାନଙ୍କର ଭଗବାନଙ୍କୁ ଆଜିକାଲି ବହୁତ ଲା ପ୍ରାୟୋରିଟି ଦଉଛନ୍ତି ଆଗ ନି ନିଜ ପେଟକୁ କେମିତି ଆସିବ ନି ଯ ହାତକୁ କେମତି ଆସିବ
ସେଇଥିପାଇଁ ତ ପୁରାଣରେ ଲେଖା ଯାଇଛି ଯେତେବେଳେ କଳିଯୁଗ ଶେଷ ହବ ଭଗବାନ ଓଡିଶା ଛାଡିକି ବିଦେଶକୁୁ ଯିବେ କାରଣ ଆପଣ ଦେଖୁଥିବେ ବିଦେଶରେ କେତେ ସ୍ନେହଁ ଶ୍ରଦ୍ଧାରେ ସେମାନେ କୀର୍ତନ କରିକି ଗଳି ଗଳି ବୁଲିକି ସାହି ସାହି ହବ ଭଗବାନ ଓଡିଶା ଛାଡି ବିଦେଶୀ କୁ ଯିବେ କାରଣ ଆପଣ ଦେଖୁଥିବେ ବିଦେଶରେ କେତେ ସ୍ନେହ ଶ୍ରଦ୍ଧାରେ ସେମାନେ କୀର୍ତ୍ତନ କରିକି ଗଳି ଗଳି ବୁଲିକି ସାହି ସାହି ଏବଂନ୍ ଆଉ ସେମାନେ କେତେ ଖୁସିରେ ଲେହେଙ୍ଗା ଚୋଲି କୀର୍ତ୍ତନ ଡମ୍ବରୁ ମାନେ ଇଏ ବଜେଇକି ବାଜା ବଜେଇକି ଯୋଉଟା କି ଆମ ଓଡିଶାରେ ବି ଆମେ ଦେଖୁନେ ସେମିତି ସେମାନେ ଗୋଟେ କୀର୍ତ୍ତନ କରି ନଉଛନ୍ତି
ହଁ ଏବେ ଆପଣ ଦେଖୁନାହାନ୍ତି ବାହାର ଦେଶର ଲୋକମାନେ ସେମାନେ ଓଡିଶାର ଯେତିକି ଯୋଉ ସମ୍ବଲପୁରୀ ହେଲା କି ହଁ ଆପଣ ଦେଖୁନାହାନ୍ତି ଲୋକମାନେ ଓଡିଶା ର ଯୋଉ ସମ୍ବଲପୁରୀ ହେଲା ଯେତିକି ଜିନିଷ ଟ୍ରାଡିସନାଲ ଜିନିଷ ସେମାନେ ପିନ୍ଧୁଛନ୍ତି କିନ୍ତୁ ଇଣ୍ଡିଆନ ହଉ କି ଓଡିଶାର ଲୋକ ହଉ ସେମାନେ ଆଜିକାଲି ଜିନ୍ସ ପିନ୍ଧୁଛନ୍ତି ସେ କଟା ମଟା ଡ୍ରେସ୍ ପିନ୍ଧୁଛନ୍ତି ସେମାନେ ବାହାର ଟ୍ରାଡିସନ କୁ ନିଜର କରୁଛନ୍ତି କିନ୍ତୁ ବାହାର ଲୋକମାନେ ଓଡିଶାର ହଉ କି ଇଣ୍ଡିଆର ହଉ ଟ୍ରାଡିସନ କୁ ନିଜର କରୁଛନ୍ତି ଆପଣ ବାହାରକୁ ବି ଯିବେ ଦେଖିବେ ଏବେ ଚାରିଆଡ଼େ ଗଟ ରଥ ଯାତ୍ରା ପାଇଁ ଆପଣ ନିୁୟର୍କ ହଉ ହ ହଉ କି କାଲକାଟା ହଉ କି ବାହାରେ ଯେତେକ ଦେଖନ୍ତୁ ଫ୍ରାନ୍ସ ହଉ ସବୁଠି ଆପଣ ଜଗନ୍ନାଥ ଙ୍କ ରଥ ସବୁଠି ଟଣା ହଉଛି ସେଇଥିପାଇଁ ତ ଏଇଟା ବିଶ୍ଵ ପ୍ରସିଦ୍ଧ।
ହଁ,
ଆଉ ଏଇଟାକୁ ମାନେ ଲୋକମାନୋନ ଏମିତି ବିଶ୍ଵାସ ବି କରନ୍ତି ମାନେ ରସି ଟିକେ ମିଳିଗଲେ କି ରସି ଟିକେ ଟାଣିଦେଲେ ସେମାନେ ଭାବନ୍ତି ଯେ ମୁଁ ବହୁତ ବଡ ପୁଣ୍ୟ ଅର୍ଜନ କଲି
ହୁଁ ନିହାତି ଭାବରେ ମାନେ ଜଗନ୍ନାଥଙ୍କର ସ୍ପର୍ଶ ଚା ଯୋଉ ଯୋଉ ଜାଗାରେ ହୁଏ ସେଇ ଜାଗା ଆମ ପାଇଁ ପବିତ୍ର।
ଆଜ୍ଞା।
ତାଙ୍କର ଯୋଉ ଅଭଢା ଅଭଢା ହଉଛି ଅଭଢାର କାଣିଚେ ପାଇାଇବା ପାଇଁ ଆପଣ ଗୋଟେ ଗପ ଶୁଣିଥିବେ ବୋଧେ ଅଭଢା ଆମର କୋଉଠୁ ମାନେ ଆସିଲା ମାନେ ଦେଖନ୍ତୁ ଗୋଟେ ଗପ ମୁଁ ଆପଣଙ୍କୁ କହୁଛି ସେ ଷ୍ଟୋରିଟା ଆଗରୁ ଯଦି ଯେତେବେଳେ ମନ୍ଦିର ଫନ୍ଦିର ସେତେବେଳେ ସେତେବେଳକୁ ଅନ୍ନ ପ୍ରସାଦ କୋଉ ଭଗବାନଙ୍କୁ ଲାଗି କରାଯାଏନି ଫଳ ଫଳ ଭୋଗ କରାଯାଏ ତ ଯେତେବେଳେ ବିଷ୍ଣୁ ଅବତାର ନେଲେ ଜଗନ୍ନାଥଙ୍କର ଅବତାର ନେଲେ ଆ ସେତେବେଳକୁ କଣ ହେଇଥିଲେ ନା ବିଷ୍ଣୁ ଆଉ ଲକ୍ଷ୍ମୀ ତ ଜଗନ୍ନାଥ ଜଗନ୍ନାଥ ହଉଛନ୍ତି ତାଙ୍କର ଅବତାର କିନ୍ତୁ ବିଷ୍ଣୁ ଲକ୍ଷ୍ମୀ ଯେତେବେଳେ ଥିଲେ ତାଙ୍କ ଇଏରେ ବ୍ରହ୍ମାଣ୍ଡ ଲୋକରେ ସେତେବେଳେ କଣ କ ଲକ୍ଷ୍ମୀ ବିଷ୍ଣୁଙ୍କୁ ଖାଇବାକୁ ଦିଅନ୍ତି ଆଉ ସେ ଖାଇବାର ମାନେ ବାସ୍ନା ବହୁତ ବଢିଆ ଲାଗେ। ନାରଦ ବହୁତ ଦିନରୁ ଜଗିକି ଥିଲେ କି ଯୋଉଟା, ଆପଣ ଭଗବାନଙ୍କୁ ଦଉଛନ୍ତି ସେଇଥିରୁ କାଣିଚ ଯଦି ମୋତେ ଦିଅନ୍ତେ ମୁଁ ଟିକେ ଖାଆନ୍ତି କିନ୍ତୁ ବିଷ୍ଣୁ ତ ଖାଇବା ପ୍ରେମୀ ସେ କଣ କରନ୍ତି ସବୁ ଜିନିଷ ଖାଇଦିଅନ୍ତି ଗୋଟେ କଣିଚା ଟିକେ ରଖନ୍ତି ଲକ୍ଷ୍ମୀଙ୍କ ପାଇଁ ଆଉ ସେ କାଣିଚଟ ହିଁ ଲକ୍ଷ୍ମୀଙ୍କ ପେଟ ଟା ପୁରେ। ସେଦିନେ କଣ କଲେ ମାଆଙ୍କୁ ବହୁତ ଅନୁରୋଧ କଲେ କି ମା ଆପଣ ଏତେ ସ୍ଵାଦିଷ୍ଟ ବନଉଛନ୍ତି ଆଉ ମୋ ପାଇଁ ଟିକେ ମତେ ଟିକେ ଦେବେନି ସେ କହିଲେ କି ଦେଖ ମୁଁ ତ ତମେ ତ ମୋ ପୁଅ ଆଉ ଏଇଟା ତ କାହାକୁ ଦେଇପାରିବିନି ମୋ ସ୍ୱାମୀର ପ୍ରସାଦ ମୁଁ ତାଙ୍କୁ ଲୁଚେଇକି ଦେବି ମାନେ ଖାଇସା ଖାଇ ସାରିଲା ପରେ ମୁଁ ଯୋଉ କାଣିଚ ପାଉଛି ତାର କଣାଟେ ତମକୁ ଦେବି ତାପରେ ସେ ସେଠୁ କଣ କଲେ ବିଷ୍ଣୁ ଖାଇସାରି ଉଠି ଉଠିପଡିଲେ ତାପରେ ଲକ୍ଷ୍ମୀ ମା ତାଙ୍କୁ ଲୁଚେଇକି ତାଙ୍କର ଗୋଟେ ଚାଉଳରେ ଅଧା ତାଙ୍କୁ ଦେଲେ ଅଧା ଦେଖିକି ସେ ବାସ ନା ଏତେ ସୁନ୍ଦର ସେଥିରେ ସେ ନାଚି ନାଚିକି ଗଲେ ବହୁତ ଜୋରରେ ନାଚି ନାଚିକି ଗଲେ ନାରାୟଣ ନାରାୟଣ କହିକି ତାପରେ ସେତେବେଳେ ତାଙ୍କୁ ଉ ଶଙ୍କର ଭଗବାନ ଦେଖୁଥିଲେ ଶଙ୍କର ଭଗବାନ କହିଲେ କି ଇଏ ଏତେ ଜୋର ନାଚୁଛି କଣ ପାଇଁ କଣ ତ ଗୋଟେ ଜିନିଷ ହେଇଛି ନା ମୋ ପାଖରେ ଏମିତି ପ୍ରସାଦ ଆସିଛି ଯୋଉଟା କି କେବେ ବିି ଭଗବାନଙ୍କର ପ୍ରସାଦ ମତେ ମିଳିପାରେନି ମତେ ମା ଲକ୍ଷ୍ମୀ ଦେଇଛନ୍ତି କ